ପ ଏ ନା ନା ହ୍ୟାଲୋ।
ହଁ କଣ କରୁ
ଏ ବାହାରେ ବୁଲୁ ବୁଲୁଚି ଆଉ କଣ କରିବି ଖରା ଯେମିତି ହଉଛି।
ହୁଁ।
ଛାଇ ହେଇଛି ଯେ ଟିକେ ବସିବା କଥା, ଘର ଭିତରେ କେତେ କହିଲ ବସିବ ଏମିତି। ତାପରେ ଯୋଉ ପରିକା ଖରା ହଉଛି ଅଂଶୁଘାତ ହେଇଯିବ, ବେଶୀ ସମୟ ବାହାରେ ବି ବସିଲେ।
ଆଁ।
ମୁଁ କହିଲି ଯୋଉ ପ୍ରକାର ଖରା ହଉଛି ଅଂଶୁଘାତ ହେଇଯିବ।
ହଁ।
ଆଉ କଣ କି ଏମିତିଆ ଖରାରେ
ହଁ।
ଆମେ ସିନା ଘରେ ରହୁଛେ ବୋଲି କିଛି ଜାଣି ପାରୁନେ, ଯୋଉମାନେ କାମ ହକା କରୁଛନ୍ତି ସେମାନେ କିନ୍ତି କେତେ କଷ୍ଟର କରୁଥିବେ।
ହଁ। ଆଉ କଷ୍ଟ ନକଲେ କି ତାଙ୍କ ପରିବାର କେମିତି ଚଳିବ?
ହଁ ବା ସେଇଟା ତ। ତମେ ଖାଇସାରିଲଣି?
ହଁ ମୁଁ ଖାଇସାରିଲିଣୀ।
ହୁଁ ହୁଁ ତ ଦିଟା ଚୁଡ଼ ରେ ସାନ ଖାଇସାରିବନି ଆଉ।
ହୁଁ।
ଆଉ ତମ ପରିବାରରେ ସବୁ ଭଲ।
ହଁ ଭଲ।
ମାନେ ଦେହ କେମିତି ଅଛି।
ହୁଁ ଭଲ ଅଛି। ଆଉ ତମ ଘରେ ସବୁ କିଏ କିଏ ଅଛନ୍ତି?
ଆମ ଘରେ ମୋ ବାପା ବୋଉ ଜେଜେ ବାପା ଅଛନ୍ତି ଆଉ।
ହୁଁ ଭଲ ଅଛି ନା ସମସ୍ତି ଙ୍କ ଦେହ।
ହୁଁ ହୁଁ। ତମେ କଣ ଖରାରେ ବୁଲୁଛ ନା ବାହାରେ ବସିଛ ନା କଣ ଘର ଭିତରେ ଅଛ?
ନା ମୁଁ ଘରେ ଅଛି।
ହୁଁ ହୁଁ। ଉଁ ବାହାରକୁ ବୁଲନି ହୁଁ ଏବେ ତିନି ଚାର ଦିନ ହେଲାଣି ଥିଲା ମେଘୁଆ ପାଗ କରିକି ଏବେ ଆଜି। କାଲିଠୁ କାଲିଠୁ ଏମିତି ଇଏ ହେଇକି ରହୁଛି।
ହୁଁ କାଲିଠୁ ଏଇନା ଖରା ଟିକେ ଜୋରିଆ ହଉଛି।
ଉଁ ହୁଁ। ମେଘୁଆ ପାଗ କରିକି ରଖିଲେ ବର୍ଷାର ଟେନସନ ଆଉ ଏମିତି ଖରା ପାଗ ରହିଲେ। କୁଆଡ଼େ ବାହାରକୁ ଯିବାର ଟେନସନ।
ଆଉ। ଆଉ କଣ ହଉଛି ଇଏ ପଢାପଢି ଚାଲିନି।
ହୁଁ ପଢାପଢି ହଁ ଏମିତି କରୁଛି ଆଉ ସବୁବେଳେ। ଏମିତି ରାତିରେ ସକାଳେ ଟିକେ ରାତିରେ ଟିକେ ଦି ପହରେ ଏମିତି ପଢୁନି ଇଚ୍ଛା ହଉନି ଏ ଖରାକୁ ପଢିବା ପାଇଁ। ଏମିତି କେବେ କେମିତି ପଢୁଛି ନହେଲେ ନାଇଁ ସନ୍ଧ୍ୟା ଆସିକି ପଢୁଛି ରାତିରେ ପଢୁଛି ଆଉ ସକାଳେ ପଢୁଛି।
ହ
ହୁଁ ହୁଁ ଆଉ ତମର ପାଠ ପଢା ସବୁ ସଇଲାନି।
ହୁଁ ମୋର ପାଠ ପଢା ସରିଗଲାଣି।
ଆଉ ଏବେ କଣ କରୁଛ ତାହେଲେ?
ହ ଏବେ ମୁଁ କିଛି ଏଇ ଏମିତି କରିନି ଘରେ ଏମିତି ଖାଲି ଟିକେ ରୋଷେଇ ଟିକେ କରୁଚି। ହ
ଓହୋ ତାହେଲେ ତମେ ଜଣେ ଗୃହିଣୀ।
ହୁଁ।
ରୋଷେଇ କରିବାକୁ ଭଲ ଲାଗେ।
ହୁଁ।
ତା ସାଙ୍ଗକୁ ଆଉ କଣ କରିବାକୁ ଭଲ ଲାଗେ।
ହଁ ରୋଷେଇ କରିବାକୁ ଭଲ ଲାଗେ। ଆଉ ଏମିତି ସାଙ୍ଗ ମାନଙ୍କ ଟିକେ ବସିକି। ଗପସପ କରିବାକୁ ଭଲ ଲାଗେ।
କଥା ବାର୍ତ୍ତା ହବାକୁ ତାହେଲେ ଭଲ ଲାଗେ। ଆଉ ଆଗକୁ ରଥଯାତ୍ରା ଆସୁଛି ବୁଲିବାକୁ ଯିବୁ।
ହଁ ରଥଯାତ୍ରା ହଉଛି ଏଇନା ଆଗକୁ ହଉଛି ଆସୁଛି ବୁଲିବା କହୁଛି ଯିବୁ ଆଉ ଚାଲ ବୁଲିକି ହଉଛି କିନା ଆସିଆ।
ହୁଁ। ଆମ ଓଡ଼ିଶାରେ ରଥଯାତ୍ରା ବହୁତ ଫେମସ।
ହୁଁ।
ବାହାର ଦେଶରୁ ବି ବାହାର ରାଜ୍ୟରୁ ବାହାର ଦେଶରୁ ସବୁ ଲୋକ ଆସନ୍ତି ବୁଲାବୁଲି କରିକି ଯାଆନ୍ତି।
ହୁଁ ଜଗାକୁ ଦେଖିବାକୁ ଆସନ୍ତି ବହୁତ ବାଟରୁ ଲୋକମାନେ। ଆମ ଓଡିଶ ରୁ ଯାଆନ୍ତି, ଭାରତରୁ ହେଲେ ବି ଆସନ୍ତି।
ହଁ ଆଉ ତମର ପିଲା ଯିବା ପାଇଁ କିଛି ଏମତି ଅଛି କି ଆୟୋଜନ ହବା?
ହଁ ଇଚ୍ଛା ଅ
ହଁ। ପୁରୀର ବଡ ପୁରୀ କୁ ଯିବା ଟେ ଏବେ ତ ସବୁ ଯିବା ଆସିବା କରିବା ପାଇଁ ଏବେ ତ ସବୁ ସୁବିଧା ହେଲାନି ଟ୍ରେନ ରେ ବସିକି ଆରାମସେ ଯିବ, ଆରାମସ ଆସିବ, ବୁଲାବୁଲି ସକାଳୁ ଯିବ ସନ୍ଧ୍ୟା ଆସିକି ଫେରିକି ଆସିବ ଭରି।
ହଁ।
ମହାପ୍ରଭୁ ଜଗନ୍ନାଥଙ୍କର ଦର୍ଶନ କରାହବ ଆଳତି ହରିକା ହଉଥିବ ପୂଜା ହକା ହଉଥିବ। କେତେ ଭଲ ଲାଗେ ଦେଖିବା ପାଇଁ ନା, ଘରଟେ ଲାଗ ଅଛି।
ଆଉ ଜଗାକୁ ଦେଖିବାକୁ କୋଉଦିିନ ଆସ ଯିବା?
ହୁଁ। ସେ ଯିବେ ତାଙ୍କୁ ତାପରେ ତାଙ୍କ ତାଙ୍କ ମୁହଁ ହଁ। ଓ। ନନ୍ଦିଘୋଷ ତାପରେ ତାଳ ଧୋ ଧର୍ଜ ତାପରେ ଧର୍ପ ଦଳନ। ବା ଦେବ ଦଳନ ଯଉଟାକୁ ବି କୁହାଯାଏ ତିନିଟାଙ୍ଗର ଥଏ ମ ଚାରି ଚାରି ଯାଉଥିବ ଫାଷ୍ଟ ପ୍ରଥମେ ଜଗନ୍ନାଥଙ୍କ ରଥ ଯାଉଥିବ। ମହାପ୍ରଭୁ ଜଗନ୍ନାଥଙ୍କର ତାଙ୍କ ତାଙ୍କ ପାଖରେ ତାଙ୍କ ସାନ ଭାଇ ବଳଭଦ୍ରଙ୍କର ତା ବା ତାଙ୍କ ପାଖରେ ମାତା ସୁଭଦ୍ରାଙ୍କର। କେତେ ସୁନ୍ଦର ଲାଗେ ଦେଖିବା ପାଇଁ।
ହୁଁ ବହୁତ ଭଲ ଲାଗେ।
ନା।
ଆଉ କଣ ପ୍ଲାନିଂ ପ୍ଲାନିଂ କରୁଛ କି କୁଆଡେ ଯିବୁ କି ବୁଲିକି ଆସିବା ପାଇଁ?
ନା ମ ଏତେ ଖରାରେ କିଏ ଯିବ ତାପରେ ହଁ ଘରେ ଛାଡିବେନି କେହି ସାଙ୍ଗ ସାଥି କିଏ ତ ପୁଣି ହବା ଦରକାର ନା ଯିବା ଆସିବା ଭଳିଆ ପାଇଁ। ଏକୁଟିଆ ଯାଇକି ବୁଲାବୁଲି କରିପାରିବ କିନ୍ତୁ ସେ ପୂଜା ଟା ଆସିବନି ସାଙ୍ଗ ସାଙ୍ଗସାଥି ମାନଙ୍କ ସହିତ ଯିବ ବୁଲାବୁଲି କରିବ ଜଗନ୍ନାଥଙ୍କୁ ଦେଖିବ। ସମୁଦ୍ର ହକାଲି ଟିକେ ବୁଲିବ ରହିବ ତାପରେ ଆସିବ ଏତି ଖାଲି ଯାଇକି ଆସିକି ଏତେ ଭଲ ଲାଗେନି।
ଯିବ ଆସିବ ଖାଲି। ଜଗନ୍ନାଥ ମନ୍ଦିରରେ ଦର୍ଶନ କରିକି ଆଉ କୁଆଡେ ଏମିତି ଖାଇବିବା ଟିକେ କରିପାରିବ କ ସମୁଦ୍ର କୂଳ ବି ତ ଯିବାକୁ ପଡିବ ନା ଯେହେତୁ ଆମେ ଯାଉଛେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ।
ହୁଁ।
ତାପରେ ବି ଜଗନ୍ନାଥ ମନ୍ଦିର କଣ ଆମ ଓଡିଶାରେ ଢେରେ ଜାଗାରେ ଅଛନ୍ତି। ଏମତି କି ବାହାର ଜାଗାରେ ବି ଜଗନ୍ନାଥ ମନ୍ଦିର ତମେ ଦେଖିବାକୁ ପଡିବ କିନ୍ତୁ ଜଗନ୍ନାଥ ପୁରୀ ଧାମ ଯେମିତି ଧୁମଧାମ ରେ ପାଳନ କରା ହୁଏ ରଥଯାତ୍ରା ସେମିତି ଆଉ ଗୋଟେ ପାଳନ କରାହୋଉଥିବ।
ଜଗ ଇଏ ଜଗନ୍ନାଥ ଯେମିତି ହଉଛି ସେଇଠିନା ସେମିତି ଇଏ ହେଇପାରିବ କି ହ ହଉଛି ଯେ ହେଲେ ବି ପୂର୍ବେ ଯେମିତି ହଉଛି ଏଇଠି ନାଁ ଏମତି କ ହେଇପାରୁଛି।
ହୁଁ ହୁଁ। ଆଉ ତ ମର ଛୋଟ ତୁ ଭଲ ଲାଗେ।
ଆ।
ଛତୁ ଭଲ ଲାଗେ?
ଛତୁ ହଁ ଛତୁ ପନିରିବା ଟା ଭଲ ଲାଗେ।
ହ ହ ଛତୁ ପନିର କେବେ ଖାଇଚ?
ହୁଁ ଖାଇଚି।
ଓହୋ ଛତୁ ଭଜା।
ଖାଇଚି,
ଓହୋ ଛତୁ ବେଶର।
ଖାଇଛି ହେଲେ
ଓହୋ ଆଉ କଣ ଆସେ ଛତୁରେ।
ଛତୁରେ ଜିନ୍ତି ଵନେଇ ବାରେ ସିନ୍ତି ହଉଚି ହବ।
ହୁଁ ହୁଁ ଆହୁରି ହୁଏ ଛତୁ ମସଲା ବି ହୁଏ।
ଛତୁ ମସଲା କର ବେସର କର ଛତୁ ପକୋଡା କର ହେଲେ ବି
ଉଁ ଉଁ ଛତୁ ପକୋଡା ବି ହଉଛି।
ହଁ।
ହୁଁ। ଛତୁଆ ଖାଇବାକୁ ଭଲ ଲାଗେ ନା।
ହଁ ସେଟା ଗରମ ଖାଇଲେ ବି ଟେଷ୍ଟି ଲାଗୁଛି।
ଉୁଁ ହୁଁ ଆପନର ବି ଭଲ।
ପନିର ହେଲେ ବି ଭଲ।
ହଁ ହୁଁ ହଁ ଆଉ ଆଉ କଣ ମାଛ ଭଲ ଲାଗେ ନା ଅଣ୍ଡା ନା ମାଂସ ନା କଣ ଭଲ ଲାଗେ।
ମାଛ ଭଲ ଲାଗେ ମାଂସ ହେଲେ ବିି ଭଲ ଲାଗେ।
ମାଂସଝୋଳ ଆସେ?
ହଁ।
ଉୁଁ ଆଉ ମାଛ ଫ୍ରାଏ ଆସେ ନା ନାଇଁ।
ଆସେ।
ମାଛ ପରା କେମିତି କରାଯାଏ।
ମାଛ ଟାକୁ ତାକୁ ଲୁଣ ହଳଦି ମାନେ ଗୋଳେଇକି ରଖିଥିବ ତେଲ ତାତିଲେ ଛାଣିଅ ଟିକେ କଡ଼କଡ଼ିକି ଛାଣିଅ ମାଛ ଟାକୁ ତାପରେ ମସଲା ହଉଛି ନା କଷେଇକି ସେଏ ଏଁ ମା ମାଛ ଟାକୁ ବି ହଉଛି କିନା ସେଇ ମସଲା ରେ ହଉଛିନା ଇଏ ଛାଡିଦବ।
ହୁଁ।
ମାନେ ସେଇଟା ଇ ଚିକେନ ଜିନ୍ତି ମାନେ କଷା ହଉଛି। ସେଇ ଟାଇପ ରେ ଭଳିଆ ଟିକେ ହବ। ଟିକେ ଅମାନିଆ ହୋଇକି ନା ଜକା ଜକି ଲେଖା ହବ ମାଛ ଫ୍ଲାଏଟା। ହ
ଉ ହୁ ଉପରୁ କୁଡୁ କୁଡୁ ଲାଗୁଥିବ ଭିତରୁ ପୁରା ଜୁସି ଟାଇପ ର ଲାଗୁଥିବ।
ଆଁ।
ମାନେ ଉପରକୁ ଟିକେ କୁଡୁମ କୁଡୁମ ଲାଗୁଥିବ ଭିତରକୁ ଟିକେ ଜୁସି ଲାଗୁଥିବ। ଏମିତି ହେଲେ ଖାଇବାର ମଜା କିଛି ଉ ଥାଏ ନା।
ହଉଁ।
ହଁ ଅଁ। ମାନେ ଏତେ ଖରା ଯେ ବାହାରେ ବସି ମାନେ ଭିତରକୁ ଆସିଲିଣି ମୁଁ ଏବେ କେତେ ମୟ ହେଲା ତଥାପି ବି ଗରମ ଲାଗୁଛି।
ହୁଁ ଗରମ ଗୁଳୁମୁଳା ଲାଗୁଚି।
ଏବେ ଟିକେ ଦେଖ ଆମ ଗାଁ ଇଆଡେ ହେ ହେଲା। ମେଘୁଆ ପାଗ।
ହଁ ଇଆଡେ ବି ଟିକେ ମେଘୁଆ କରୁଚି ଖରା କରୁଚି ପବନ ଟିକେ ଟିକେ ହଉଚି।
ଉୁଁ ହୁଁ ଗ ବାହାରକୁ ଆସିବ ମାନେ ଗଛ ଛାଇରେ ବସି ପଡିବ। ଖଟ ପୋର ନହଲେ ନାଇଁ। ଚୌକି ହକା ପକେଇଦବ ଆରାମସେ ବସିବ।
ହୁଁ।
ଖାଲି ଜାଗା ଦେଖିକି ବସିବନି ଆଉ।
ହଁ।
ଆଉ ତମ ଗାଁ ପାଖାପାଖିରେ କୋଉ ମନ୍ଦିର ଅଛି?
ଆମ ଗାଁରେ ନା ଗାଁ ପାଖରେ?
ହଁ ମ ଗାଁ ରେ ଗାଁ ପାଖ ଆଖ ପାଖରେ
ଆମ ଗାଁ ରେ ଶନି ମନ୍ଦିର ହଉଛି କି ନା ଅଛି। ଆମ ଗାଁ ପାଖରେ ଯୋଉ ଶିବ ମନ୍ଦିର ହେଲେ ବି ଅଛି। ବଡ ଶିବ ମନ୍ଦିର।
ପ୍ରସିଦ୍ଧ କୋଉଟା ତମ ଗାଁର?
ଆମ ଗାଁ ମନ୍ଦିର
ହୁଁ ମାନେ ଅ ଶିବ ମନ୍ଦିର ଅଧିକ ପ୍ରସିଦ୍ଧ ନା ସନି ଦେବଙ୍କ ମନ୍ଦିର।
ମାନେ ବହୁତ ବେଶୀ ପର୍ବ ଯଉ କରନ୍ତି।
ହୁଁ।
ହଁ ଶିବ ମନ୍ଦିରରେ ବେଶୀ ବହୁତ ପର୍ବ ହଉଛି ନା ଟିକେ କରୁସନ୍ତି ଏଠି ମାନେ କାର୍ତ୍ତିକ ମାସରେ ହଉଛି ଏଇଠି ପର୍ବ କରୁସନ୍ତି। ଆଉ ସୋମବାର ଗୋଟେ ପର୍ବ ହେଲେ ରହୁଛି। ଠାକୁର ଘର ଆଉ ଆଉ ଏମିତି ମାନେ ହଉଛି ଇଏ ପର୍ବ ଯୋଉ କଣ କି ଦଣ୍ଡ ନାଚ ପର୍ବ ହେଲେ କରୁ ଛନ୍ତି।
ଏତେ ତାହଲେ ତମ ଗାଁ ରେ ହଉଛି ଆଉ ଭଲ ଦେଖୁଥିବ ତାହେଲେ।
ହଁ ନା ଆମ ଗାଁ ପାଖରେ ଶିବ ମନ୍ଦିର ଯୋଉ ଅଛନ୍ତି ଏମତି ସେଠି ନା ବୁ ପର୍ବ ହଉଛି ନା ରହୁଛି।
ଓଁ ହଉ ଆଉ କଣ କହିବ କି?
ନା ହଉଛି ଆଉ କିଛି କହିବିନି ହଉ ରଖୁଛି।